ହ୍ୟାଲୋ। ହୁଁ।
ହଁ ହ୍ୟାଲୋ।
ହଁ କଣ କରୁଛ?
ଏଇ ବସିଛି ଆଉ ତମେ?
ମୁଁ ବି ଆଉ କେମିତି ଅଛ?
ହଁ ମୁଁ ଭଲ ଅଛି ତୁ କେମିତି ଅଛୁ?
ମୁଁ ମଧ୍ୟ ଭଲ ଅଛି ବହୁତ ଦିନ ପରେ ଅ ମନେ ପଡିଲା ତ ତୋ କଥା ସେଥିପାଇଁ କଲ୍ କରିଦେଲି।
ଆଚ୍ଛା ଭଲରେ କଟୁଛି କାମରେ ଟିକେ ବ୍ୟସ୍ତ ଥିଲି ଆଜି ସନ୍ଧ୍ୟାରେ ଟିକେ ସମୟ ମିଳିଲା ବୋଲି କତ୍ କଥା ହବାକୁ ଟିକେ ସୁଯୋଗ ମିଳିଲା ଆଉ।
ହଁ ମତେ ବି ସେମିତି ବ୍ୟସ୍ତରେ ତ ସମ୍ କଲ୍ କରି ହଉନି କାହାକୁ ସେଥିପାଇଁ ମତେ ସମୟ ମିଳିଲା ସେଥିଲାଗି ମୁଁ କଲ୍ କରିଦେଲି ଆଉ ଆକ୍ଚୁଆଲି ମୁଁ ଏବେ ବାହାରେ ବସିଥିଲି ମାନେ ମୁଁ ଛୁଟିରେ ଏବେ ରଜ ଛୁ ଟି ଅଛି ନା ଘରକୁ ଆସିଥିଲି। ବାହାରେ ବସିଥିଲି ଆଉ ମୁଁ ବସିଲା ବେଳେ ଗାଁ ର ପରିବେଶ କୁ ଉପଭୋଗ କରୁଥିଲି। ଏ ସତରେ କହିବାକୁ ଗଲେ ସହରରେ ଏମିତି ଶାନ୍ତି ନାହିଁ।
ହୁଁ ସତ କଥା ଗାଁ ର ପବନ ସବୁଜ କ୍ଷେତ ପକ୍ଷୀ ମାନଙ୍କର ଶବ୍ଦ ସବୁ କିଛି ମନକୁ ପୁରା ଶାନ୍ତି କରିଦିଏ ସେଇ ଟାଇପ୍ ରେ ହିଁ ଲାଗେ।
ହଁ ଆଉ ତୁ ଜାଣିଛୁ ଛୋଟବେଳେ ଆମେ ଏଇ ପୋଖରୀ ପାଖରେ କେତେ ଖେଳୁଥିଲେ।
ହଁ ଆମେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠି ରହୁଥିଲେ ସେ ସମୟ ଆଉ ଫେରିବ ନାହିଁ କିନ୍ତୁ।
ସେତେବେଳେ ଗାଁ ରେ ଅଧିକ ଗଛ ଥିଲା ଏବେ ଦେଖ ବହୁତ ଗଛ କାଟି ଦେଲେଣି।
ହଁ ପାରା ଏହା ଗୋଟିଏ ବଡ଼ ସମସ୍ୟା ଗଛ କାଟିବା ଫଳରେ ପରିବେଶ ଉପରେ ଖରାପ୍ ପ୍ରଭାବ ହିଁ ପଡ଼ୁଛି। ଗଛ ଥିଲା ଭଲ ହଉଥିଲା।
ଯିଏ ଘର ବାହାରକୁ ବାହାରିବା ବି କଷ୍ଟ ହେଇଯାଉଚି କିନ୍ତୁ ଆମେ ଏଥିରେ ଛୋଟବେଳେ ଆ ସାଙ୍ଗ ହେଇକି ଥିଲେ ସେତେବେଳେ ଚାରିଟା ବେଳେ ଖେଳିବା, ଗଛ ମୂଳେ ବସିବା, କେତେ ମଜା ହଉଥିଲା।
ହଁ ପରା, ଏହାର ଗୋଟିଏ କାରଣ ହେଉଚି ବନଧ୍ବଂସ, ଯେତେ ଗଛ କମିବ, ସେତେ ତାପମାତ୍ରା ହିଁ ବଢି ଯାଉଚି।
ହଁ ଗାଁ ର ଲୋକ ଏଇ କଥାକୁ ବୁଝିବା ଦରକାର୍। ଆଉ ଗଛ କାଟିବାକୁ ବନ୍ଦ କରିବା ଦରକାର୍।
ହଁ ପରା କେବଳ ସରକାର କହିଲେ କଣ ହେବ ନାହିଁ, ଆମେ ସମସ୍ତେ ନିଜେ ମାନେ ଆମେ ସମସ୍ତେ ହିଁ ଏକାଠି ହେଇକି ଦାୟିତ୍ୱ ନେଲେ ହିଁ ଠିକ୍ ହବ।
ହଁ ସେଥିପାଇଁ ତ, ତୁ ତ ଏ ବର୍ଷ ଆସିନାହୁଁ କିନ୍ତୁ ଗତ ବର୍ଷ ବୃ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲୁ ନା?
ହଁ ନେଇଥିଲି, ଆମ ସ୍କୁଲ ପକ୍ଷରୁ ପ୍ରାୟ ଦୁଇଶଟି ଚାରା ଲଗା ଯାଇଥିଲା।
ବହୁତ ଭଲ, ସବୁ ଚାରା ବଞ୍ଚିଛି କି ନାଇଁ?
ସବୁ ନୁହେଁ କିନ୍ତୁ ଅଧିକାଂଶ ଭଲ ଅଛି। ଆମେ ନିୟମିତ ପାଣି ଦେଇଥିଲୁ ନା, ତ କିଛିଟା ଏମତି ଖରା ଫରାରେ ମରିଗଲା ଆଉ କିଛିଟା ଭଲ ଅଛି ଆଉ।
ହଁ ଗଛ ଲଗେଇବା ପରେ ଯେତେ ଜରୁରୀ ତାର ଯତ୍ନ ନେବା ମାନେ ଗଛ ଲଗେଇବାଟେ ଯେତେଜରୁରୀ ତାଠୁ ବେଶୀ ଜରୁରୀ କି ତାର ଯତ୍ନ ନେବା, ଲୋକ ତ ଅଛନ୍ତି ଗଛ ଲଗେଇ ଦଉଚନ୍ତି, ଫଟୋ ଗୋଟେ ଦଉଚନ୍ତି ସରିଲା। କିନ୍ତୁଯ ଯତ୍ନ ନେଲା ବେଳକୁ ଆଉ କେହି ବି ନଥିବେ?
ହଁ ନିଶ୍ଚୟ, ଅନେକ ଲୋକ ଫଟୋ ଉଠାଉଛନ୍ତି। କିନ୍ତୁ ମାନେ ଗଛ ଲଗେଇବାକୁ ପସନ୍ଦ କରୁନାହାନ୍ତି, ପରେ ତାକୁ ଭୁଲି ଯାଉଛନ୍ତି।
ସତ କଥା, ପରିବେଶ ସୁରକ୍ଷା କେବଳ ଗୋଟିଏ ଦିନର କାମ ନୁହେଁ। ଏହାକୁ ଦୈନନ୍ଦିନ ଅଭ୍ୟାସ ରେ କରିବାକୁ ପଡିବ।
ହଁ ପୁରା ଠିକ୍ କଥା, ତୋ ମନର ପରିବେଶ ପ୍ରଦୂଷଣର ସବୁଠୁ ଭଲ କାରଣ କଣ?
ଆ ମୋ ମନରେ ପରିବେଶର ପ୍ରଦୂଷଣର ସବୁଠାରୁ ବଡ଼ କାରଣ, ଆଜିକାଲି ଦୁନିଆରେ ମତେ ଯେତିକି ଲାଗୁଚି ପ୍ଲାଷ୍ଟିକ୍ ର ଅତ୍ୟଧିକ ବ୍ୟବହାର, କାହିଁକି ନା ଆଗୁରୁ ବି ଲୋକମାନେ ବହୁତ୍ ମାତ୍ରାରେ ରହୁଥିଲେ, ଆଉ ପରିବେଶ ସହିତ ଜଡିତ ହେଇକି ରହୁଥିଲେ। ଆଉ ଯେକୌଣସି ଜିନିଷ ମାନେ ବ୍ୟବହାର କରୁଥିଲେ, ସେଟା ପରିବେଶରେ ପୁଣି ମିଶିକି ପୁଣି ସେଇ ବୃକ୍ଷଲତାଙ୍କ ପାଇଁ ହିଁ ଆବଶ୍ୟକ ହଉଥିଲା, କିନ୍ତୁ ଆଜିିକାଲି ପ୍ଲାଷ୍ଟିକ୍ ଯୋଉଟା କି ବହୁତ ଦିନି ବର୍ଷ ବର୍ଷ ବର୍ଷ ଧରିକି ରହିଲେ ବି, ମାଟିରେ ମିଶୁନାହିଁ, ଯୋଉଥିପାଇଁ କି ହି ପାଣି ବି ଗଛ ମାନଙ୍କ ଚେର ପର୍ଯ୍ୟନ୍ତ ପହଞ୍ଚି ପାରୁନି ଆଉ ବହୁତ ସାରା ପରିଦୂଷଣ ହଉଛି।
ହଁ ପରା ତୁ ଠିକ କହିଛୁ, ଆଜିକାଲି ଯେଉଁଠି ଦେଖ ପ୍ଲାଷ୍ଟିକ ବୋତଲ, ପଲିଥିନ୍ ଅଳିଆ ଲୋ ଲୋକମାନେ ଯୁଆଡେ ବି ବୁଲିବାକୁ ଯାଉଚନ୍ତି, ମାନେ ବାଟରେ ଯାହାବି ଗୋଟେ ୟୁଜ କରୁଚନ୍ତି, ସେଟା ରାସ୍ତାରେ ପକେଇ ଦଉଚନ୍ତି। ଏପଟେ ଗଲେ ସେପଟେ ପକେଇ ଦଉଚନ୍ତି, ଯାହା ବିି ଇଛା ମାନେ ଯେତେକ ସବୁ ଅଳିଆ ଆବର୍ଜନା ସବୁ ଦେଖିବାକୁ ହିଁ ମିଳୁଚି।
ହଁ ପରା ଏଗୁଡିକ ମାଟିକୁୁ ନଷ୍ଟ କରିବ ଆଉ ପଶୁ ପକ୍ଷୀ ମାନଙ୍କୁ ବି ବିପଦ ଜନକ।
ହଁ ପରା। ଆମ ଆମ ଗାଁ ର ପୋଖରୀରେ ମଧ୍ୟ ଲୋକ ପ୍ଲାଷ୍ଟିକ୍ ଫିଙ୍ଗୁଚନ୍ତି, ଜରି ଫିଙ୍ଗୁଚନ୍ତି। ଅଳିଆ ଆବର୍ଜନା ଯେତେ ଫିଙ୍ଗୁଚନ୍ତି, ଯେତେ ନାସ୍ନା ଜିନିଷ ସବୁ ପକଉଚନ୍ତି ସେଠି।
ହଁ ଏହା ଅତ୍ୟନ୍ତ ଖରାପ ବ୍ୟବସ୍ଥା, ପାଣି ପ୍ରଦୂଷିତ ହେଲେ ମଣିଷ ଓ ପଶୁ ଦୁହେଁ କଷ୍ଟ ପାଇବେ। ଆଜିକାଲି ତ ପାଣିର ବି ଏତେ ସମସ୍ୟା ଦେଖାଗଲାଣି ଆମେ ଆଗରୁ ଗାଁ ପୋଖରୀ, ନଈ କେତେ ସାରା ମଜାମସ୍ତି କରୁଥିଲେ ଏବେ ସେଠି ନା ପାଣି ଅଛି ନା ଲୋକ ଅଛନ୍ତି?
ହଁ ପରା ଆଗରୁ, ଆଗରୁ ପୋଖରୀ ପୁରା ସଫ୍ ହଁ ପୁରା ପାଣି ପୁରା କାଚ ଟାଇପ୍ ର ଦେଖାଯାଏ। ଏବେ ସତ ରେ କେତେ ଅସ୍ନା ଲାଗୁଚି ସେ ପାଣି। ପଙ୍କ, ଏମିତି ସବୁ ଦେଖା ଯାଉଚି, ଜମା ବି ଭଲ ଦେଖାଯାଉନାହିଁ, ଜମା ବି ସଫା ନାହିଁ।
ହଁ କାରଣ ଏବେ ଆଜିକାଲି ଲୋକମାନେ ପ୍ରକୃତିକୁ ସମ୍ମାନ ଦେବା ଭୁଲି ଯାଇଛନ୍ତି।
ହୁଁ
ହୁଁ, ସ୍କୁଲ୍ ପିଲାଙ୍କୁ ବି ଏଇ ବିଷୟରେ ଶିକ୍ଷା ଦବା ଉଚିତ୍।
ହଁ ନିଶ୍ଚଁୟ ପିଲାମାନେ ଯଦି ଛୋଟବେଳ ଶିଖିବେ ତେବେ ଭବିଷ୍ୟତରେ ପରିବର୍ତ୍ତ ର୍ତ୍ତନ ମନକୁ ମନ ହିଁ ସେ ନିଜେ ଆଣିବେ, କି ସେ ଜାଣିବେ କି ଏଇଟା ଆମକୁ ଛୋଟବେଳେ ଶିଖା ହେଇଛି ଆମେ ଏବେ ବଡ଼ ହେଲା ପରେ ତାକୁ ଦାୟିତ୍ବ କରିବୁ ଭଲ କରିବୁ ଏମିତି କରିବୁ ସେମିତି କରିବୁ।
ତତେ କଣ ଲାଗୁଚି ଆଜିକାଲି ଗାଁର ଜୀବନର ପରିବେଶ ସହର ଠାରୁ ଭଲ?
ଅନେକ ଅନେକ କ୍ଷେତ୍ରରେ ହିଁ ଗାଁର ଗଛ ଅଧିକ। ଯାନବାହାନ କମ୍ ଏବଂ ପବନ ମଧ୍ୟ ସଫା କିନ୍ତୁ ଗାଁ ସହର ଠୁ ଗାଁ ହିଁ ବେଟର୍ ମତେ ଲାଗେ।
ହଁ ଏଟା ତ ଠିକ୍ କଥା କିନ୍ତୁ ଆଜିକାଲି ଧୀରେ ଧୀରେ ଗାଁ ମଧ୍ୟ ବଦଳି ବଦଳି ଯାଉଛି କିନ୍ତୁ ଆଗହରୁ ଯେମିତି ଗାଁ ଥିଲା ସେମିତି ଥିଲେ ବହୁତ ସୁନ୍ଦର ଲାଗୁଥିଲା କିନ୍ତୁ ଏ ଆଜିକାଲି ଗାଁ ବି ଧୀରେ ଧୀରେ ସହର ସହର ହବାକୁ ଚେଷ୍ ଷ୍ଟା କରୁଛି।
ହଁ ପରା ଗାଁରେ ବହୁତ ଉନ୍ନତି ହେଇଗଲାଣି ସେଥିପାଇଁ ଆମେ ସଚେତନ ହେବାବି ନିହାତି ଦରକାର।
ହଁ ପାଣି ସଂରକ୍ଷଣ ବିଷୟରେ ତୋର କଣ ମତାମତ?
ପାଣି ହେଉଛି ଜୀବନ, ଏଇ ଯଦି ଆମେ ଆମେ ଏବେଠାରୁ ପାଣି ସଂରକ୍ଷଣ ନ କରିବା ତେବେ ଭବିଷ୍ୟତରେ ବୋଧେ ବଡ଼ ସମ ସ୍ୟା ହେବ ଆମ ମାନଙ୍କ ପାଇଁ।
ହଁ ଅନେକ ଲୋକ ଅନାବଶ୍ୟକ ଭାବେ ପାଣି ନଷ୍ଟ କରୁଛନ୍ତି।
ହୁଁ ଯେପରି
ହଁ ନଳକୁ ଖୋଲା କରି ରଖିବା, ବର୍ଷାପାଣିକୁ ସଂଗ୍ରହ ନ କରିବା। ଆବଶ୍ୟକ ଅନୁସାରେ ପାଣି ବ୍ୟବହାର ନ କରିବା, ଆଜିକାଲି କାହାର ଗୋଟେ ଦାୟିତ୍ବ ହିଁ ନାହିଁ।
ହଁ ପରା ବହୁତ ଭଲ କଥା ଏମାନେ ଯେମତି ଇଚ୍ଛା ସେମତି ନଷ୍ଟ କରୁଚନ୍ତି ପାଣି ଆବଶ୍ୟକଠୁ ଅଧି କ ଢାଳୁଚନ୍ତି। ଉଁ କର୍ତ୍ତବ୍ୟଠୁ ଅଧିକ ୟୁଜ୍ କରୁଚନ୍ତି ମାନେ ନଷ୍ଟ ବି ବହୁତ କରୁଚନ୍ତି।
ହୁଁ ଆଜିକାଲି ଫୁଣି ବିଦ୍ୟୁତ୍ ଅ ମାନେ ଗରମ ଦିନରେ ଏ ତେ ଥର ପାୱାର କଟ୍ ହଉଚି ବିଦ୍ୟୁତ୍ ଚାଲି ଯାଉଚି ଏତେ ହଇରାଣ ହେବାକୁ ପଡୁଚି ତଥାବି ଲୋକମାନେ ବୁଝି ପାରୁନାହାନ୍ତି କି ବିଦ୍ୟୁତ୍ ସଞ୍ଚୟ କରିବେ କରିକି ପରିବେଶ ସୁରକ୍ଷାର ଏକ ଅଂଶ ଶ ବିଦ୍ୟୁତ୍ ଯଦି ସଞ୍ଚୟ କରିବେ ତାହାଲେ ତାଙ୍କର ଆଗାମୀ ଭବିଷ୍ୟତରେ ତାଙ୍କ ପିଲାମାନଙ୍କ ପାଇଁ ବି ବିଦ୍ୟୁତ୍ ବଞ୍ଚିକି ରହିବ।
ହଁ ପରା ଠିକ୍ କହିଲୁ, ଅନ୍ୟାବଶ୍ୟକ ଲାଇଟ୍ ପଙ୍ଖା ବନ୍ଦ କରିବା ଉଚିତ୍ ବାହାରକୁ ପଳେଇ ଆସୁଚନ୍ତି ଫ୍ୟାନ୍ ଉଁ ଲାଇଟ୍ ସବୁ ରୁମରେ ଚାଲିଚି, କୁଆଡେ ଗଲେ ବି ଲାଇଟ୍ ଫ୍ୟାନ୍ ସେମତି ଅନ୍ ରହୁଚି। ସବୁବେଳେ ବନ୍ଦ କରିବାଟା ହିଁ ଭଲ, ଭଲ କଥା ହବ।
ହଁ ଏହା ଦ୍ଵାରା ଶକ୍ତି ବି ସଞ୍ଚୟ ହୁଏ ଓ ପ୍ରକୃତି ଉପରେ ବେଶୀ ଚାପ ବି କମେ, କାହିଁକି ନା ବିଦ୍ୟୁତ୍ ଆମର ଜଳରୁ ନହନେ ପବନରୁ ହିଁ ଉତ୍ପାଦନ ହୁଏ। ଯଦି ଏମିତି ଭାବରେ ଆମେ ନଷ୍ଟ କରି ଚାଲିବା ପ୍ରାୟତଃ ଆମ ଓଡିଶାରେ ଜଳରୁ ହିଁ ଉତ୍ପାଦନ ହୁଏ ବିଦ୍ୟୁତ୍ ଯଦି ଏମି ତି ଭାବରେ ନଷ୍ଟ କରି ଚାଲିବା ତାହାଲେ ଦିନ ଆସିବ ବିଦ୍ୟୁତ୍ ବି ନଥିବ ଜଳ ବି ନଥିବ।
ହଁ ପରା ଠିକ୍ କହିଚୁ ମତେ ଲାଗେ ପ୍ରତ୍ୟେକଟି ଗାଁରେ ମାସକୁ ଗୋଟିଏ ଦିନ ସ ଫେଇ ଅଭିଯାନ ହେବା ଉଚିତ୍ ବା ନିହାତି ବି ଦରକାର ଆବଶ୍ୟକତା ରହୁଚି।
ହଁ ବହୁତ ଭଲ ପ୍ରସ୍ତାବ ଏଥିରେ ଲୋକମାନଙ୍କ ମଧ୍ୟରେ ସଚେତନ ବି ବଢ଼ିବ ଆଉ ଗାଁ ପରିବେଶ ଧୀରେ ଧୀରେ ସଫା ବି ହେଇଯିବ।
ଆମେ ଚାହିଁଲେ ବି ନିଜେ ମଧ୍ୟ ଏଭଳି ଏକ ଅଭି ଅ ଅକ୍ ଉଁ ମା ଏଭଳି ଗୋଟେ କାମ ନିଜେ ବି ନିଜ ପକ୍ଷରୁ ଆରମ୍ଭ କରିପାରିବା। ଲୋକଙ୍କୁ ଏକାଠି କରିକି କହିଲେ ଠିକ୍ ହବ ବୋଧେ ମତେ ଲାଗୁଛି।
ହଁ ଆମର ଛୋଟ ହେଲେ ମଧ୍ୟ ମତେ ଆମ୍ ଆରମ୍ଭ ଟା ଛୋଟ ହେଲେ ମଧ୍ୟ ଫଳ ବି ବଡ ହେଇପାରେ। ଆମେ ଯେଦି ସମସ୍ତେ ଏକାଠି ହେଇକି ଛୋଟ ଛୋଟ କାମରୁ ଆରମ୍ଭ କରିବା ତାହେଲେ ଧୀରେ ଧୀରେ ସମସ୍ତେ ମିଶିକି କାମ ଟା ବହୁତ୍ ଆଗକୁ ବି ଯାଇପାରେ।
ହଁ ପରା ଯେଦି ଆମେ ଆମେ ନିଜେ ଏକାଠି ହବା ସମସ୍ତୁଙ୍କୁ ଏକାଠି କରିବା ନିଶ୍ଚୟ ଆଜି ଭଲରୁ ଖରାପ ହେଇପାରେ।
ହଁ ସମସ୍ତେ ଛୁଟିରେ ସାଙ୍ଗସାଥି ମାନେ କଥାବାର୍ତ୍ତା ହେଇକି ଏଖାଟି ହବା ଆଉ ଗ୍ରୁପ୍ ରେ ସମସ୍ତେ ମେସେଜ୍ କରଦବା ଯେମିତି ସମସ୍ତେ ଗୋଟଏ ଡେଟ୍ ରେ ଏଖାଟି ହେଇକି ଏହିପରି ଭାବରେ ଗୋଟେ ଆ ଉମ୍ ଅଭିଯାନ କଲେ ସେମିତିକା ଆଗୁକୁ ଲୋ କମାନେ ବି ସଚେତ ହେବେ ଆଉ ଆମ ଦ୍ଵାରା ସମସ୍ତେ ଆମୁକୁ ଦେଖିକି ସେମାନଙ୍କର ବି ଇଚ୍ଛା ହବ ଆମ ସହିତ ମିଳିମିଶ୍ ଶିକିି ଆହୁରି ବି ପରିବେଶକୁୁ ସଫା ରଖିଆକୁ ସମସ୍ତେ ଆଗ୍ରହ କରିବେ।
ହଁ ଆମେ ଯଦି ଏମତି ବାହାରିବା ସେମାନଙ୍କର ବି ଗୋଟେ ଇଚ୍ଛା ଆଗ୍ରହ ଗୋଟେ ଅଧିକ ହବ ନା? ସେମାନେ ବି ଚାହିଁବେ ସେଇରା ହଁ ଆମ ପରିବେଶ କେମତି ସଫା ରହୁ କେମତି ସୁନ୍ଦର୍ ରହୁ କେମତି ଭଲ ହଉ। ପିଲାମାନେ ବି କିଛି ଶିଖିବେ ଆମଠାରୁ ଛୋଟ ପିଲାମାନେ ଯୋଉ ଅଛନ୍ତି ସେମାନେ ବି କିଛି ଜାଣିବେ କି ଏମାନେ ବି ଏମତି କରଚନ୍ତି ସେମତି କରଚନ୍ତି ଆମେ ବି ଭବିଷ୍ୟତରେ ଏମତି କରିବୁ ସେମତି କରିବୁ।
ହଁ ମୁଁ ବି ତ ଭାବୁଚି ଛୋଟ ପିଲାମାନଙ୍କୁ ଏଖାଟି କରିକି ପରିବେଶ ସୁରକ୍ଷା ବିଷୟରେ ତାଙ୍କୁ କିଛି ଶିକ୍ଷା ଦବା ଆଉ ସେମାନଙ୍କୁ ବୁଝେଇବା କି ପରି ପରିବେଶର ସୁରକ୍ଷା ନେଇହବ ତାଙ୍କ ଘରର ଚାରିପାଖ ତାଙ୍କ ବିଦ୍ୟାଳୟର ଚାରି ଫୋଗ କିପରି ସେମାନେ ସଫା ରଖିପାରିବେ ଏମତି ଛୋଟ ଛୋଟ ଜାଗା ରୁ ଆରମ୍ଭ ହେଲେ ଧୀରେ ଧୀରେ ପରିବେଶ ବି ସଫା ହେଇଯିବ।
ହଁ ଠିକ୍ କହିଛୁ ଆମେ ଯେବେ ଗ୍ରୁପ ରେ ମାନେ କଥା ହେବୁ କଥା ହେଇକି ଏଖାଟି ହବା ସେବେ ପିଲାମାନୁଙ୍କୁ ବି ଏଖାଟି କରିବା ଆମ ସହ କରିକି ସବୁ ବିଷୟରେ ତାଙ୍କୁ ବୁଝେଇବା କି ଭବିଷ୍ୟତ ପାଇଁ ଏଇଟା ହିଁ ଠିକ୍। ଠିକ୍ ହବ।
ହଁ ଯେମିତି ଗାଁ ପରିବେଶ ଆଗରେ ଥିଲେ ସେମିତି ସଫା ଅଁ ଜଳ ସଫ୍ ହଁ ବାୟୁ ସଫା ଯେମିତି ହବ ଯେମିତି ଆମେ ସମସ୍ତେ ସ୍ୱା ଆମ ସ୍ଵାସ୍ଥ୍ୟ ବି ଭଲ ରହିବ। ଆଉ ଗାଁରେ ରହୁଥିବା ଲୋକମାନେ ବି ଆଗୁକୁ ବଢ଼ି ପାରିବେ।
ହଁ ଠିକ୍ କଥା କହିଚୁ ଆଜି ତୋ ସହ କଥା ହେଇକି ସତରେ କିନ୍ତୁ ବହୁତ୍ କିଛି ଶିଖିବାକୁ ମିଳିଲା।
ହଁ ମୁଁ ବି ଭାବୁଚି ମଝିରେ ମଝିରେ କେତେବଳେ ମୋତେ ଫ୍ରି ମଳିଲେ ମୁଁ ତତେ କଲ୍ କରିନେବି।
ବହୁତ୍ ସୁନ୍ଦର୍ କଥା କହିଲୁ।
ହଁ ପରିବେଶ ସୁରକ୍ଷା ଆମର ହିଁ ଦାୟିତ୍ଵ।
ହଁ ସେଇଟା ତ ଠିକ୍ କଥା। ଆମେ ଯେଦି ଆମେ ଯେଦି ସୁରକ୍ଷା ଦାୟିତ୍ୱ ନ ନବା ତ ଭବିଷ୍ୟତ୍ ରେ ବି କେହି କିଛି ବି ଏ ବିଷୟରେ ମୁଣ୍ଡ ପୁରେଇବେନି।
ହଁ ବହୁତ୍ ସୁନ୍ଦର୍ କଥା ତାହେଲେ ଆଜି ପାଇଁ ଅ ଏତିକି ଆମେ କଥା ହେଇଥିବା ପୁଣି କେତବେଳେ ଆମର ଦେଖାହବ ନହେଲେ ମୁଁ ତୋତେ କଲ୍ କଲେ କେତ୍ ତବେଳେ ତୁ ଛୁଟି ରେ ଆସିଲେ ନିଶ୍ଚୟଁ ଦେଖା କରିବୁ।
ହଁ ହଁ ନିଶ୍ଚୟେଁ।
ହଉ ତାହେଲେ ମୁଁ ରହିଲି ଜୟ ଜଗନ୍ନାଥ।
ମୁଁ ବି ରହିଲି ନମସ୍କାର।